ହ୍ୟାଲୋ।
ହଁ ଭାଇ କଣ କରୁଥିଲେ?
ହଁ ଭାଇ ଭଲ। ଆଉ କଣ ଜଗନ କଣ ଖବର କୁହ?
ହଁ ଆଉ ଖବର ତ ହେମିତି ମତେ ଲାଗୁଛି ତମେ ଭୁଲରେ ଆଜି ହାତ ବାଜି ଯାଇଛି କଲରେ ମତେ ନା କେବେ ତ କଲ କରନା?
ହଁ ଆଜି ଟିକେ ମନେ ପଡିଗଲା ସାନ ଭାଇ କଥ୍।
ହଁ-ହଁ-ହଁ-ହଁ-ହଁ ଏଇ ବୁଲାବୁଲି କରୁଥିଲି ଏକାନ୍ ସତେ ଆକାଶ ତଳେ ବୁଲୁଥୁଲୁ ବୁଝିପାଇଲେ।
ଆଚ୍ଛା।
ହଁ ଏମିତି ବୁଲୁଥିଲି ଆଉ, ତମେ କଣ ଖାଇଥିଲେ କଣ ଆଜି ସକାଳେ କଣ ଖାଇଥିଲେ ଗାଧୁଆ ବେଳେ କଣ ରାତିରେ କଣ ଖାଇଲେ?
ଆଉ ସକାଳେ ମୁଁ ଜଳଖିଆ ଖାଇଥିଲି ଆଉ, ତାପରେ ଜଳିଖିଆ ଯେମିତି କି ଚୁଡ଼ା ମୁଢ଼ି ଚାହା।
ହଁ-ହଁ। ହଁ-ହଁ, ତମେ ଟିକେ ବଢେଇକି କହିଲେ ଆମେ ଟିକେ କଥ୍ କଥାଟା ତା ଭଲ ଲାଗିବ ବୁଝିପାଇଲେ ଟିକେ-ଟିକେ ଦେ
ଆଚ୍ଛା-ଆଚ୍ଛା। ଆଚ୍ଛା, ହୁଁ-ହୁଁ ଓ ହୋ। ଆଉ ତାପରେ ତାପରେ ଦଶଟା ଏଗାରଟା ବେଳେ ଆମେ ପଖାଳ ଖାଇଥିଲୁ।
ହୁଁ ଯାହା ହୋଉ ଭଲ ଖାଦ୍ୟ ଏଟା ପଖାଳ ଓଡିଶାରେ ହଁ।
ଆଉ ଗାଧୁଆ ବେଳେ ମଧ୍ୟାହ୍ନରେ ଆମେ ଗରମ ଭାତ ଡାଲି ଭର୍ତ୍ତା
ହଁ ହଁ ଆଜି ଯେହେତୁ ମଙ୍ଗଳବାର ମଙ୍ଗଳବାର ଯେହେତୁ ଆଜି ଆଇଁଷ ଟି ଖାଇନେ
ଆ ଆଇ ଆମିଷ ହେଇନି ଆଜି କେବଳ ସାଧା ନିରାମିଷ ହୁଁ।
ତାପରେ ସନ୍ଧ୍ୟାବେଳେ?
ଆଉ ସନ୍ଧ୍ୟା ବେଳେ ଟିକେ ଜଳଖିଆ ଖାଇଥିଲୁ ଚଣ୍ଡଖୋଲ ରେ।
ହଁ। ଚଣ୍ଡିଖୋଲ ତମ ଘରଥି ପାଖାପାଖି ବୋଧେ ଦି କିଲୋମିଟର ତିନି କିଲୋମିଟର ହବ ନା କେତେ ବାଟ ହଉଛି?
ତ ଆମ ଘର ଆଉ।
ହଁ ହଁ କହିବାକୁ ଗଲେ ଆଉ ନାଇଁ। ହୁଁ ତମ ଏରିଆ ଆଉ ନାଇଁ?
ଆମ ଏରିଆ ପୁରା ଆଉ।
ହଁ ହଁ। ମୁଁ ଆଜି ବି ସକାଳେ ଖାଇଥିଲି ଆଜି ଗୁଡ଼ ପିଠା ଆମେ କରିଦେଇଥିଲୁ କାଲି ଯେ ଷ୍ଠ ପୁଣେଇ ଥିଲା ଯେହେତୁ ସେହେଟା ହଁ ହଁ ତାପରେ ଗାଧୁଆ ବେଳେ ଆମେ ଖାଇଥିଲୁ ପଖାଳ ଆଉ ଆଳୁ ଭର୍ତ୍ତା ଆଉ ଆଳୁ ଭଜା ହେଇଥିଲା ବୁଝିପାଇଲେ।
ହୁଁ ହୁଁ।
ଏଠି ଖାଇ ତାପରେ ଆମେ ସନ୍ଧ୍ୟା ବେଳେ ବରା ହେରିକା ଖାଇ ଦେଇଥିଲୁ। ଜଳିଖିଆ ବ ବର୍ଷା ଯେହେତୁ ପାଗ ଆଜି ହେଇଥିଲା ବର୍ଷା ବି ହେଇଯାଇଥିଲା ବର୍ଷା ପାଗ ଭଲ ଥିଲା ବରା ଖାଇଲୁ ତାପରେ ଆମେ ଯୋଜନା କଲୁ ଯେ ଚିକେନ୍ ରାନ୍ଧିବା ପାଇଁ ବୁଝିପାଇଲେ। ତାପରେ ଆମେ କିଛି କିଛି ଜଣ ମିଶିକି ରାନ୍ଧିବୁ ବୋଲି ଭାବିଲୁ ହଁ କୁକୁଡା ମାଂସ ଯାପରେ ଆମେ ବର୍ଷା ହେଇଯାଇଥିବାରୁ ଆମେ ଆକୁ ରାନ୍ଧିବାକୁ ଅସୁବିଧା ହବ ବୋଲି ଆମେ ଭୋଜି ଟାକୁ ବନ୍ଦ କରିଦେଲୁ ବୁଝିପାଇଲେ।
ଆଚ୍ଛା।
ସେଇଟା ଅନ ଆଗତ ଦିନକୁ ଦେଖିବୁ ଆମେ ଭାବିଛୁ ସେଇଟା ଭୋଜି କରିବାରେ ସେଟା ହେଲେ ହବ ନହେଲେ ନାଇଁ ସେମିତି ଆମେ ବାହାରେ ଖାଇଦଉଛୁ ଆଇଁଷ ଆଉ କଣ ସେମିତି ଖାଇବୁ। ବୁଝିପାଇଲେ। ଏମିତି ସଂସ୍ଥା ଚାଲିଛି ଆଉ ତମ ଘର ପରିବାର ଦେହ ଘରିଆ ସବୁ ଭଲ ଅଛନ୍ତି ନା ନାଇଁ ଆଉ ଦେବନା
ହଁ ଘରେ ସମସ୍ତଙ୍କର ଭଲ ଦେବନ ତାର ପଢୁଛି। ତାର ପ୍ରଶାସନିକ ଅଧିକାରୀ ହବ ଜିଲ୍ଲା ପରିଷଦ ହବ ଜିଲ୍ଲା ଜିଲ୍ଲାପାଳ।
ହୁଁ।
ସିଏ ତା ର ଜୋରସୋରରେ ପଢ଼ା ପଢ଼ି ଚଲେଇଛି।
ହଁ ହଁ ହୁଁ ହଁ। ଯାଉ ହେଇଯାଉ ହେଇଯାଉ ମାନେ ଗୋଟେ ଆମ ପାଇଁ ବହୁତ୍ ଭଲ କଥା ହବ। ତମ ଘର ପରିବାର ପାଇଁ ବହୁତ୍ ହୁଁ।
ପରିବାର ପାଇଁ ସମସ୍ତଙ୍କ ପାଇଁ ଯେତିକ ଆମର ସବୁ ବନ୍ଧୁ ବାନ୍ଧବ ସମସ୍ତଙ୍କ ପାଇଁ ବଢିଆ।
ହୁଁ ହୁଁ ସେ ଆସିଥିଲେ ଏଠିକି ଆମେ ତାଙ୍କ ସହ ବହୁତ୍ ସମୟ ଅତିବାହିତ କରିଛୁ ମତେ ଯାହାଫଳରେ ତାଙ୍କୁ କିଛି ତାଙ୍କଠୁ କିଛି ଜ୍ଞାନ ମିଳିଛି ଯାହା ଫଳରେ ମୁଁ ଚିରଉପ୍କୃତ ସଦାବେେଳ ପାଇଁ ରହିବି ବୁଝେଇଲେ? ସେ ଜୀବନ ବହୁତ ସଂଘର୍ଷ। ଚାଲିଛନ୍ତି ଏବଂ ସେ ତାଙ୍କୁ ଦେଖିକି ମତେ ନିଜକୁ ଅନୁପ୍ରାଣିତ ମୁଁ କରୁଛି ବୁଝିପାଇଲି।
ସଂଘର୍ଷମୟ ଜୀବନ।
ହଁ ହଁ।
ହୁଁ।
ଓହୋ ଆଉ ତାପରେ ତମେ ରଜ ତ ଏବେ ଯାଇଥିଲା ତମ ସାଡେ ସେମିତି କଣ ପାଳନ କଲ?
ରଜ ତ ବହୁତ ଆମେ ପୁରା ର ଜରେ ଆମେ ପୁରା ବହୁତ ଭଲସେ ପାଳନ କରୁଛୁ ଆମର ଗୋଟେ ପଟାଦୋଳି ଲାଗିଥିଲା ଆମର ଆମର ଏଠି ଗୋଟେ ବର ଗଛ ମୂଳେ। ତାପରେ ଆମେ ସବୁ ଯାଇଥିଲୁ ବୁଲିବା ପାଇଁ।
ହୁଁ।
ରଜରେ ଆମର ନିହାଲ ପ୍ରସାଦ ଢେଙ୍କାନାଳ ସେଠି ର ଜ ପୁରା ପ୍ରସିଦ୍ଧ ରଜ ବହୁତ ବଡ ଆଗରେ ସେଠି ପାଳନ କରାଯାଏ ରଜ ଉତ୍ସବ।
ସେଟା କଉଠି କହିଲେ?
ଆମେ କୁସୁମା ନିହାଲ ପ୍ରସାଦ ଢେଙ୍କାନାଳ। ଆମର ଚଢେଇ ଦ୍ୟାରା ଚଢେଇ ଦ୍ୟାରାରୁ ବାମ ହାତୀ ଗଲେ ପଡିବ।
ହଁ ହଁ ସତେକି? ସେଟା କେମିତି କଣ ଟା ମାନେ ଅଧିକ ମାନେ କରନ୍ତି ଯେ ସେଥିପାଇଁ ଫେମସ କଣ ପ୍ରସିଦ୍ଧ? କଣ ପାଇଁ ସେଇ
ସେଠି ଆମର ସବୁ ରଜରେ ସବୁ ବିଭିନ୍ନ ପ୍ରକାର ସେଠି ସବୁ ଦୋଳି ଲାଗିଥାଏ।
ହୁଁ ହୁଁ।
ରଜର ସେଠି ବିଭିନ୍ନ ପ୍ରକାର ରଜ ପାନ
ହୁଁ ହୁଁ ସ୍ନେହାଳ ପ୍ରସାଦ ଢେଙ୍କାନଳ।
ନିହାଲ ପ୍ରସାଦ ସେଠି ମୁଁ ପ୍ରତିବର୍ଷ ଯାଏ ରଜ ଦେଖିବା ପାଇଁ। ଆର ବର୍ଷ ତମର ମୋର ଯିବା ଆମେ ତମର ମୋର ସାଙ୍ଗ ହେଇକି ଯିବା।
ହଁ ଠିକ ଅଛି ମୁଁ ନିଶ୍ଚୟ ଯିବି ଏଇଟା ହୁଁ ହୁଁ ଯେହେତୁ ଆପଣଙ୍କ କ ଥା କହିଛନ୍ତି ନୂଆ ନୂଆ ଜେଗା ବୁଲିବା ମୋତେ ଟିକେ ଇଚ୍ଛା ଥାଏ କାରଣ ଶିଖିବାକୁ ବହୁତ ଜିନିଷ ହୁଁ ହୁଁ ଟା ନୂଆ ଜାଗାକୁ ଯିବା ଦୋଳି ଗୋଟେ ଗୋଟେ ସ୍ୱତନ୍ତ୍ର ପର୍ବରେ ଆମେ ତାର ମଜା ଟା କୁ ଉଠେଇ ପାରିବା ବୁଝିଲେ।
ହୁଁ।
ହୁଁ ହୁଁ ଆଉ ତମକୁ ରଜରେ ପୋଡ ପିଠା ହେରିକା ହେଇଥିଲା ନା ଆଉ କଉ କୌଣସି ପିଠା କରିଦେଇ
ହେଥିଲା ଆମର ପୋଡ ପିଠା ହେଇଥିଲା ମୁ ହାଣ୍ଡି ହେଇଥିଲା।
ହଁ ହଁ। ଆଉ ରହିଲା ଯେମିତି କି ପୋଡପିଠା ପରେ ପ୍ରଥମ ଦିନ ପୋଡପିଠା ହେଇଥିବ ସେ କିନ
ପ୍ରଥମ ଦିନ ପୋଡ ପୋଡ ପିଠା ସେକେଣ୍ଡ ଦିନ ହେଇଥିଲା ମୁହାଣ୍ଡି ପିଠା।
ହଁ ହଁ ମୁୂଆ ହାଣ୍ଡି ପିଠା ଟା କଣ କହିଲେ କେମତିଆ ମୋର ଆଉ ମନ ହଁ ହଁ।
ମୁଁ ହାଣ୍ଡି ମାନେ ଯୋଉଟା ପୋଡ ହୁଏ ଆଉ ଯୋଉଟା କି କେବଳ ବିନା ପୋଡରେ ପୁର ଦିଆ ହେଇକି ହେଇଥାଏ ମଝିରେ ନଡିଆ ପୁର।
ଓ ହୋ ହୋ ବୁଝିଲି ଏଣ୍ଡୁରି ହେଇଥିବା ଟାଇପ ର ନା ଅଲଗା
ବାସ୍ ବାସ୍ ବାସ୍ ବାସ୍ ଏଣ୍ଡରି ଟାଇପ ର ହୁଁ।
ମୁଁ ସେଇଟା ପିଠା ବିଷୟରେ ଟିକେ ଦୋନ୍ଦ ଥାଏ କୌଣସି ପିଠାକୁ ଅନ୍ୟ ନାଁରେ କୁଆଡେ କଣ କହିଦିଅନ୍ତି ମୋର ସେ ବିଷୟରେ ଟିକେ ଦ୍ୱନ୍ଦ ଥାଏ, ସେଥିପାଇଁ ମୁଁ ପଚାରିଦେଲି। ଖରାପ ଭାବିବେନି, ହଁ ହଁ - ହଁ ଆଉ ତାପରେ କି ଯେମିତି ତର କହିଲେ ତ କଣ ବୁଲିିଲ ଏମିତି। ମୁଁ ଯେମିତି ରଜ ରେ କୁଆଡେ କୁଆଡେ ଯାଇଥିଲି ଆପଣଙ୍କୁ କହୁଛି ପ୍ରଥମ ରଜ ଆମର ଯେତି ସାଧାରଣ ଡିନର ବାଗିଆ। ଥିଲା ସେମିତି ଉଠେଇଲୁ। ଉଠିଲୁ ଡେ ଡେରିରେ ଉଠିଲୁ ତାପରେ ଖାଇଲୁ ଫେଣି ଗାଧୋଇ ପଳେଇଲୁ ତାପରେ ଆସିକି ଖରାବେଳେ ଶୋଇପଇଲୁ ପୁଣି କ୍ରିକେଟ ଖେଳିଦେଲୁ ଏମିତି ସନ୍ଧ୍ୟା ସରିଗଲା। ଦୂତୀୟ ଦିନ ସଂକ୍ରାନ୍ତିରେ ଆମେ ବାହାରିଲୁ କପିଳାସ ଛଅ ସାତ ଜଣ ଗୋଷ୍ଠୀ ହେଇ ବୁଝିଲେ।
ସେଠି କୁଛେ ତାପରେ ଆମେ ସେଠି ପାହା ଉପରେ ଚଢି ଚଢି ଗଲୁ ତେରଶ ବାଉନୁ, ମୁଁ ଯେହେତୁ ଶାରୀିକ ସ୍ତରରେ ଏତେ ତା ସ ମାନେ ସୁସ୍ଥ ନୁହେଁ ମାନେ ସୁସ୍ଥ ଅଛି ମାନେ ମୁଁ ଏତେ ଶକ୍ତି ନଥାଏ କି ଯେ ମୁଁ ଚଢି ଚଢି ଏତେ ବାଟେ ଯାଇପାରିବି ବୁଝିପାରିଲେ।
ନା ତଥାପି କଷ୍ଟ ହେଲା। କଷ୍ଟ ହେଲା ଆମେ ଯେହେତୁ ଦିନର ଏତେ ଖାଦ୍ୟ ର ଠିକି ଆରେ ଖାଇନଥିଲୁ ଯେହେତୁ ତିନିଟା ବଳେ ପାହାଚ ଚଢିବା ଆରମ୍ଭ କଲୁ। ଯୋଉ କୌଣସି ଗୋଟେ ଜାଗାରେ ଖାଇଦେଲୁ ହୋଟେଲ ସେଠି ପୁରା କଦର୍ଜ ଭୋଜି। ମାନେ ଖାଇବାଟା ଥିଲା ସେଟା ମାନେ ଖାଲି ଖାଇକି ସେମିତି ଚଳେଇବା କଥା। ଚାଢିବା କୁ ଆମକୁ ଘଣ୍ଟାଏ ଲାଗିଗଲା ବୁଝିଲୁ।
ଏମତି ଚାଲି ଚାଲି ଏମତି ଏଟା ଅସୁବିଧାର ସମ୍ମୁଖୀନ କଲୁ ପ୍ରଥମ ଥର ପାଇଁକା ସିଡି ପାହାଚରେ ଏତେ କପିଳାସ ଯାଇଥିଲୁ ପୂର୍ବ ଥର ଯାଇଥିଲୁ ଗାଡିରେ ପଳେଇଥିଲୁ। କିଛି ଲାଗିନଥିଲା ବୁଝିଲେ, ଆଜି ସେ ଏଥରକ ରଜ ରେ ଭଲ ଲାଗିଲା ତାପରେ ତୃତୀୟ ଦିନ ତମ କହିଲ ତମ ଘର ଚଣ୍ଡୀଖୋଲ।
ଚଣ୍ଡିଖୋଲ ଆମେ ଯାଇଥିଲୁ ସେଠି ବୁଲିଲୁ ତାପରେ ଭୂସୁଣପୁର ପାର୍କ ବି ଜାଣି ଥେରେ ସେଠି ବୁଲିବାକୁ
ବଢିଆ ପାର୍କ ଟା ଭୂସୁଣପୁର ତ ଆମ ଘର ଆଉ। ମହାବିନାୟକ, ଚଣ୍ଡି ମନ୍ଦିର ସେଠି ବି ଗୋଟେ ନୂଆ ନୂ ତନ ନୂତନ ଜଗନ୍ନାଥ ମନ୍ଦିର ଆମର ପ୍ରତିଷ୍ଟା କରା ହେଇଛି।
ହଁ ହଁ ସେ ନାଁ ଟା କଣ ଥିଲା ଜଗନ୍ନାଥ ଦାଁ କରେ ପଡିବ ଯୋଉ
ଆଡୁ ଗଲେ ଆଡୁ ଗଲା ବେଳେ ଡାମ ଡାହାଣ ପାର୍ଶ୍ୱ ରେ ପଡିବ ଜଗନ୍ନାଥ ମନ୍ଦିର ମହାବିନାୟକ ଚଣ୍ଡୀ ମନ୍ଦିର ର ମଝି ମଧ୍ୟରେ।
ହଁ ହଁ।
ବହୁତ ସୁନ୍ଦର ମନ୍ଦିର ଟେ ନିର୍ମାଣ କରାଯାଇଛି।
ହଁ ମୁଁ ସେଠିକି ଯିବାର ମତେ ସୁଯୋଗ ମିଳିନାହିଁ ମୁଁ କେବେ ବିି ଯିବାକୁ ଚେଷ୍ଟା କରୁଛି ମୁଁ ସାଙ୍ଗ ମାନଙ୍କ ସହ ବୁଝିଲି।
ହୁଁ।
ଓହୋ। ତାପରେ ତମ ଘର ପରିବାର ଏଇନା କେମିତି କଣ ସବୁ ଖାଇ କି ଶୋଇଲେଣିି ନା କଣ ଆଉ କେ କଣ କରୁଛନ୍ତି?
ଖୁଡି, ଭାଇ, ଭଉଣୀ ସବୁ ଖାଇକି ଶୋଇଲେଣି।
ହଁ ହଁ।
ଆଉ ଆମର ଝରିଆ ଭାଇଙ୍କର କଣ ଖବର ଟିକେ କହିବେ ଆମକୁ।
ଝରିଆ ଭାଇ ବି ଏମିତି ସିଏ ତାଙ୍କର ଏଇ କାରିଆ ଆପ୍ ରେ ତାଙ୍କର ଲାଗିଛନ୍ତି। କଲ୍ ରେ ଗପିଛନ୍ତି ବୁଝିଲେ।
କାରିଆ ହଁ କାରିଆ ବଢିଆ ଆପ୍ ଆମକୁ ଯାହା ହଉ।
ଆର୍ଥିକ ସ ସହଯୋଗ ଯୋଗଉଛି।
ଯୋଗଉଛି ପିଲାମାନଙ୍କୁ ଆମକୁ।
ହଁ ହଁ।
ହୁଁ।
ହୁଁ ହୁଁ। ଆଉ ତା ଫଳରେ ସେମାନେ ବି ଏକାନ୍ତରେ ବୁଲୁଛନ୍ତି ମୋ ଆଖି ସାମ୍ନାରେ ସେଠି। ସେ ଚାଲି ଚାଲି କଥା ହଉଛନ୍ତି ଆମେ ଏଠି ପାଞ୍ଚରୁ ଛଅ ଜଣ ସେମିତି। ଆମେ ଏଇ କାର୍ଯ୍ୟକ୍ରମ ଲାଗିକି ଅଛୁ ରାତି ଏଇ ଏଗାରଟା ହେଲେଣି ଆମେ ସେଇ କାର୍ଯ୍ୟକ୍ରମ ରେ ଅଛୁ କେ କେ ଆରସି। କମ୍ପ୍ଲିଟି ମାନେ ପୂର୍ଣ୍ଣ କରିବାରେ ଏହା ବହୁତ ଭଲ ଲାଗୁଛି।
ମତେ ବି ବହୁତ ଭଲ ଲାଗୁଛି କାରିଆ ବ୍ୟବହାର କରି। ଏତେ ସୁନ୍ଦର ବଢିଆ ଆପ୍ ହୁଁ।
ଆଉ ତ ତାପରେ ତମେ କଣ ଏଇା ଚାଲିଛି। ମାନେ ରାତି ତ କେମିତି ଶୋଇବା କେତେବେଳେ କଣ ଆଉ କଣ?
ମୁଁ ତ ଏବେ ଗଲେ ଆମର କାରିଆ ଆପ୍ ରେ କଥା ହେଇସାରିଲା ପରେ ମୁଁ ଯିବି ଶୋଇପଡିବି। ପୁଣି ସକାଳେ ମୁଁ ମ ମୁଁ ପୁରା ସକାଳୁ ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ। ରାତ୍ର ପାଞ୍ଚ ରୁ ସକାଳ ଭୋରୁ ଭୋରୁ ପାଞ୍ଚଟାରୁ ମୁଁ ପ୍ର ପ୍ରତିଦିନ ଉଠେ ମୁଁ ନିତ୍ୟ କର୍ମ ସାରେ। ସାରି ପ୍ରଭୁ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ସୂର୍ଯ୍ୟ ଦେବଙ୍କୁ ଟିକେ
ହଁ ହଁ ହଁ ତମେ ଟିକେ ଧାର୍ମିକ ଲୋକ ମତେ ମତେ ଲାଗୁଛି।
ପୁରା ଧାର୍ମିକ ମୁଁ ପୁରା ଧାର୍ମିକ।
ହଁ ହଁ। ଦେବ ନାଇ ଟିକେ ନାସ୍ତିକ କାଟ ଶ୍ରେଣୀ ଲୋକ କି?
ମୁଁ ଧର୍ମକୁୁ ମୁଁ ଧର୍ମକୁୁ ବହୁତ ମାନେ ଲକ୍ଷ୍ମୀ କି ମାନେ ଲକ୍ଷ୍ମୀ ଆମର ମାତା ଆମର ଧନ ଲକ୍ଷ୍ମୀ ଧନ ଦେବେ।
ହୁଁ।
ହୁଁ।
ହେଁ। ଆଉ ରହିଲା କଣ ଆଉ ତମ ସାଙ୍ଗ ବି ତମ ଗାଁରେ ଅଛନ୍ତି ତାଙ୍କ ବିଷୟରେ ଟିକେ କିଛି କୁହନ୍ତୁ?
ଗାଁ ରେ ଆମର ଏଠି ସାଙ୍ଗସାଥି ଅଛନ୍ତି ଆମର ଗାଁରେ ସବୁ ଯଜ୍ଞ ହୁଏ।
ହଁ।
ଆମର ଗ୍ରାମ ଦେବତୀଙ୍କ ପାଖରେ ମା ସୁନ୍ଦୁରାଇଙ୍କ ପାଖରେ ଯଜ୍ଞ ପ୍ରତିବର୍ଷ ବହୁତ ବଡ ଆକାରେ ଆୟୋଜନ କରାଯାଏ। ତାରିଣୀଙ୍କ ପାଖରେ ବଡ ଆକାର ବହୁତ ବଡ ଯଜ୍ଞ ହୁଏ ପ୍ରତିବର୍ଷ।
ହଁ।
ଏଠି ଆମର ଭୋଜି ଭାତ ଆୟୋଜନ କରାଯାଏ।
ହଁ।
ଏମିତି କିି ଆମର ଖିରି ପୁରୀ ଭାତ ଡାଲମା ଖଟା।
ହୁଁ।
ଘାଣ୍ଟ ବହୁତ ବହୁତ ପ୍ରକାର ଆଇଟମ ହୁଏ। ଶିବ ମନ୍ଦିରଙ୍କ ପାଖରେ ଆମର ପ୍ରତିଦିନ ଯାଉ ଆମେ ଶିବ ଠାକୁରଙ୍କୁ ଆରା ଧନା କରୁ ପୂଜା କରୁ।
ହଁ।
ହୁଁ।
ହଁ ଠିକ ଅ ତମେ କହୁଥିଲ ଏଇନା ତମ କିଛି କାମ ଟା ଥିଲା।
ଯା ହଉ ତମ ସାଙ୍ଗରେ କଥା ହେଇକି ଜଗନ୍ ମତେ ବହୁତ ଖୁସି ଲାଗିଲା ଧନ୍ୟବାଦ୍।
ରଖୁଚି।